ହଁ କୁହନ୍ତୁ।
କଣ କରୁଚନ୍ତି?
ବସିଚି ଆଉ ତମେ
ହଁ ମୁଁ ରୋଷେଇ କରୁଚି।
ଉ ହୁଁ। ଆଜି କଣ ଖାଇବା ପିଇବା ସନ୍ଧ୍ୟାବେଳେ?
ସନ୍ଧ୍ୟାବେଳେ ହେଇଥିଲା ଆମର ଇପି।
ଉଁ ହୁଁ।
ଓେ ଏବେ ରୋଷେଇ କରୁଚ ଭାତ ଭା ଭାତ ଡାଲି ଆଉ ଯୋଉ ପୋଟଳର ମସଲାଟା।
ପୋଟଳ କସା।
ହଁ।
ଉଁ ହୁଁ ଆଜି ଦିନରେ କଣ ଖାଇଥିଲା?
ଦିନରେ ଆଜି ଆମର ହେଇଥିଲା ଭାତ ଡାଲମା ଆଉ ଭେଣ୍ଡି ଆଳୁ ଭଜା କୁନ୍ଦୁରି ଆଳୁ ଭଜା ଆଉ ଆମ୍ବ ତା ସହିତ ସହିତ
ଉଁ ହୁଁ। ଘରେ ସମସ୍ତେ ଭଲ ଅଛନ୍ତି?
ହଁ ସମସ୍ତ ଭଲ ଅଛନ୍ତି।
ଆଉ ରଜ କେମିତି କଟିଲା ଆପଣଙ୍କର?
ରଜରେ ଆମେ ମୁଁ ଆଉ ମୋ ଝିଅ ଯାଇଥିଲୁ ମୋ ନଣନ୍ଦଙ୍କ ଘରକୁ ତାଙ୍କ ଗାଁରେ ରଜ ବୋହୁତ ଭଲରେ ସେଲିବ୍ରେଟ ହୁଏ ସେଠି ସବୁ ବୋହୁତ ସାରା ଦୋଳି ପଡିଥିଲା ଆଉ ପିଠା ପୋଡ ପିଠା ହେଇଥିଲା। ରଜପାନ ଖାଇଲୁ ଆଉ ସେ ଠି ବୁଲିଲୁ ଦୋଳି ସବୁ ପଡିଥିଲା ଡଙ୍ଗା ଦୋଳି ଆଉ ରାମ ଦୋଳି ଆଉ ଗୋଟେ ଯୋଉ ଚକ୍ରି ଦୋଳି ଆଉ ଗୋଟେ ସିଧା ହେଇକି ଯୋଉ ପଟା ଦୋଳି ସେଇଟା ବି ପଡିଥିଲା।
ଏ ବର୍ଷ ବର୍ଷା ହେଇଚି ନା ଆଜି ବର୍ଷା ହେଇଚି ନା ହେଇନି ତମ ଆଡେ?
ଆଜି ହଁ ବର୍ଷା ହେଇଚି ସକାଳେ ଟିକେ ଟିକେ ବର୍ଷା ହେଇଚି ଆଜି ପାଗଟା ବି କାଉଁଳିଆ ପାଗ ଦେଇଚି ଆଉ
ଗରମ କେମିତି ତମ ଆଡେ ହୋଉଚି?
ଆମ ଆଡେ ଗରମ ବୋହୁତ ହୋଉଥିଲା ଯେ ଏବେ କିନ୍ତୁ ଟିକେ ଏ ପାଗ ଥଣ୍ଡା ଅଛି ଡେଲି ଡେଲି ବର୍ଷା ହଉଛି ନା। ହଁ ଆଉ ଆପଣଙ୍କର କେମିତି କଣ କଣ କହିଲେ?
ମୁଁ କହିଲି ମୌସୁମୀ ଆସିଲାଣି ଭାରି ତମ ଆଡ଼େ ଛୁଇଁଲାଣି ଆଉ।
ହଁ ହଁ ଚାଷ ହବ ଏବେ ଆଉ।
ଆପଣ ଚାଷ କଲେଣି?
ହଁ ଆମର ତଳା ତଳି ଯୋଉ ସେ ପକା ହେଇ ଚି ତାପରେ ହେଲା ପରେ ତାପରେ ବିଲ ରୁଆ ହବ।
ଉଁ ହୁଁ।
ଆଉ ତ ଏବେ ଚାଲିବ ବିଲ କାମ ଚାଲିବ ଆଉ। ଆପଣଙ୍କ ଗାଁ ଟା? କୁଆଡେ
କାମ ଏଇଟି ଆଉ। ଆପଣ ଗାଁ ପାଖରେ ଆଉ।
ଓ ହୋ। କୋଉଠି ତଥା ବି?
ଏଇ ଗାଁ ପାଖରେ ଆଉ।
ଓ ହୋ।
ଆଉ ରଜରେ କଣ
କଣ କହିଲେ?
ତାଙ୍କ ରଜରେ ଆଉ କଣ କଣ କଲା, ଏତିକି ନା ଆଉ କଣ?
ନାଇଁ ବୁଲିଲୁ ଆଉ ମହ ଏ ଯୋଉ ଉତ୍ସବ ଗୋଟେ ହଉଥିଲା ରଜ ଉତ୍ସବ ହଉଥିଲା ସେଠିକି ବି ଯାଇଥିଲୁ। ସେଠି ବି ସବୁ ଦୋଳି ଫୋଳି ପଡିଥିଲା ଉଁ ମେଳା ଟାଇପ ର ଲାଗିଥିଲା ସବୁ ଜିନିଷ କିଣାବିକା ହଉଥିଲା, ବହୁତ ସାରା ଦୋଳି ପଡିଥିଲା, ପୁଚି କମ୍ପିଟିସନ ହଉଥିଲା ସେଠି।
ତମେ କୋଉଥିରେ ଭାଗ ନେଇଥିଲ?
ନାଇଁ ନାଇଁ ମୁଁ ଭାଗନେଇନି କଉଥିରେ।
ଆଉ ଏ ଝିଅ ପିଲାଙ୍କର ରଜ ତମେ
ଝିଅ ପିଲାଙ୍କର ମୁଁ ସ୍ତ୍ରୀ ଲୋକ କହିଗଲି ନା
ଓହୋ।
ମୋ ଝିଅର ରଜ ହଁ ମୋ ଝି ଝିଅର ରଜ ସିଏ ସିଏ ଦୋଳି ଖେଳିଲା।
ଝିଅ କଉଥିରେ ଭାଗ ନେଲାନି?
ନାଇଁ ସେ ଛୋଟ ଅଛି ଏବେ ତିନି ବର୍ଷର।
ଓହୋ।
ସେ ଖାଲି ଖେଳିଲା ଦୋଳି ଆଉ ନୂଆ ଡ୍ରେସ ପିନ୍ଧିଲା ବୁଲାବୁଲି କଲୁ
ତମେ ରଜରେ କଣ ନୂଆ ଶାଢୀ ପିନ୍ଧିଛ ନା ପିନ୍ଧିିନ?
ହଁ ନୂଆ ଶାଢୀ କରିଥିଲି ଡ୍ରେସ ବି ଗୋଟେ କରିଥିଲି ତିନି ରଜ ପାଇଁ ତିନିଟା ଡ୍ରେସ କରିଥିଲି ଆଉ ଶାଢୀ ବି ଗୋଟେ କରିଥିଲି। ଘରୁ ଆସିଥିଲା ଆଉ କରିଥିଲି ମୁଁ ନିଜେ ଆଉ।
ଓହୋ ତିନି ଦିନି ରଜ ତମେ ଚାରି ଚାରି ହଳ
ଚାରିଟା ଡ୍ରେସ ହଁ ନାଇଁ ସିଏ ଅନଲାଇନ ରୁ ମଗା ହେଇଯାଇଥିଲା ତ।
ଓ
ମାନେ ଥିଲା ଦିଟା ହଁ। ଆଉ ଦିଟା କରାହେଇଥିଲା ଆଉ। ଆପଣଙ୍କ ଗାଁରେ ରଜ କେମିତି ସେଲିବ୍ରେଟ ହୁଏ?
ଆ ରଜ ବଢିଆ ଆକାରରେ ହେଇଥିଲା ଏ ବର୍ଷ ରଜ ମହୋତ୍ସବ ହେଇଥିଲା ଦୋଳି ପଡି ଥିଲା ଚାରି ପାଞ୍ଚଟା ଦୋଳି ରାମ ଦୋଳି, ଚକ୍ରି ଦୋଳି କଟା ଦୋଳି ନିସାଣିୀ ଦୋଳି ନା ଡଙ୍ଗା ଦରି
ଆଚ୍ଛା ନିଶାଣିୀ ଦୋଳି କୋଉଟା କୁହାଯାଉଛି,
ନିଶାଣି ଦୋଳି ଯୋଉଟା ଗୋଟେ ନିଶାଣି ସାତ ପଳେ ସେଇଟା ବାନ୍ଧିକି ରସିରେ ଗଛରେ ମୋ ବାହରେ ବାନ୍ଧିବ ସେଇଠି ତା ଯଉ ଆଗ ପଛ ଯଉ ରହିଲା ଆଗମୂଳ ସେଇଠି ଦି ଜଣ ଠିଆ ବି ମଝିରେ ଦି ତିନି ଦିନ ବସିିବେ ସେଇଟା ଦ ପେିଲ ବାାଇ
ଆଚଛା ଆଚ୍ଛା ମାନେ ସେ ଯୋଉ ପଟା ଦୋଳି କହୁଛନ୍ତି ସେଇଟା ବୋଧେ ମାନେ ପଟାଦୋଳ ଟା ତ ନା ସିଧା ହେଇଥିବ ନାଇଁାଇ ଛୁଣି ଦଛନ୍ତି ସେଇାକୁ ଆର ପଠା ଦଳଳି କୁହାଯା କଣ ସେଠ ମଝି ତିନି ଚାରି ଜଣ ବସିବେ ଏପଟ ଜଣେ ବାହିବ ସେପଟେ ଜଣେ ବାହିବ
ଓହୋ ସେଆ ହେଇଥିବ
ହଁ ହଁ ସବୁଆଡ଼େ ଅଲଗା ଅଲଗା କଥା ଆଉ।
ସେଇଟା ମଜ ସେଇତର ତ ଭଲ ମଜା ସେ ଦୋଳି।
ହଁ ହଁ ସେଠି ଭଲ ଲାଗେ ଖେଳିବା ପାଇଁ । ଝିଅ ବେଳେ ଆମେ ବୋହୁତ ଖେଲିଛୁ ହଁ ଝିଅ ବେଳେ ମୁଁ ବୋହୁତ। ଖେଳିଚି ଆମେ ପୁରା ଯୋଉ ଯୋଉ ଗଛରେ ବନ୍ଧା ହେଇଥାଏ ସେଇଟା ଆମେ ପୁରା ମାନେ ଏପଟସେପଟ ବାହି ବାହିକ ପୁରା ତା ସାମ ତା ସେଇ ସାଇଟରେପ୍ରତି ସାମ୍ନା ସାମ୍ନି ରେ ଲଗେଇ ଦୋଉ
ହୁଁ ଆ ସେଇଟା ତ ରଜ ଦୋଳି ପାଇଁ ମଜା ଯାଚି
ଗାଁ ର ପିଲାବେଳେ ଆମର କିଛି ଦୋଳି ବେଶି ନଥାଏ ସେ ଡଙ୍ଗା ଦୋଳି ଆଉ ଚକ୍ରି ଦୋଳି ଯୋଉ ଲକ୍ ଶେଇପା ସେଇଟା ଆଉ ଯୋଉ ଡଙ୍ଗା ଦୋଳି ଆଉ ସେଇ ଏଇ ଯୋଉ ନିଶୁଣି ଦୋଳି କହୁଛନ୍ତି ସେଇଟା ବି ଦି ତିନିଟା ପଡେ ଆଉ।
ହଁ ହଁ
ଆଉ ରଥଯାତ୍ରା ଆପଣଙ୍କର କେମିତି କଣ ହୁଏ ରଥଯାତ୍ରାରେ
ହଁ ରଥଯାତ୍ରା ଆମ ଗାଁରେ ବଢିଆ ହୁଏ ମହାପ୍ରଭୁ ଶ୍ରୀ ଜଗନ୍ନାଥ ବଳର ବଳଭଦ୍ରା ଦେବୀ ସୁୁଭଦ୍ରା ଗୋଟେ ରଥରେ ବିରାଜମାନ ପରି ଯାଆନ୍ତି ମାଉସୀ ଘରକୁ ନା ଆମ ଗାଁ ରଥଯାତ୍ ତାର ଆମ ଗାଁ ରଥ ଛାଡ଼ିକି ପୁରୀକି ଯିବୁ
ଆଚ୍ଛା ଆପଣଙ୍କ ଗାଁ ହାତରେ ରଥଯାତ୍ରା ଭଲ ବହୁତ ଭଲ ହୁଏ ବୋଧେ
ହଁ ଆମ ବ୍ଲକରେ ଦ୍ଵିତୀୟ ନମ୍ବର
ଆଚ୍ଛା ଏ ଆପଣଙ୍କ ବ୍ଲକ ଟା କୋଉଠି କି
ଏ ବ୍ଲକ ମୋର ମନ ନାଇଁ ଏଇ ପାଖରେ
ଅ ହୋ ଆପଣଙ୍କ ଘରେ କିଏ କି ଅଛନ୍ତି
ବାପା ମା ମୁଁ ଆଉ
ଓହୋ ଆଉ ଭାଇ ଭଉଣୀ ନାହାନ୍ତି
ଭୋଉଣୀ ଏମ୍ ବିିବାହିତା ମାରେଜ୍ ବିିବାଦ କରିସାରିଣି ଆପଣଙ୍କଘର କିଏ କିଏ
ଆମ ଘରେ ଶାଶୁ ଶଶୁ ସୁର ଦେଢ ସୁର ମୁଁ ମୋ ହଜବେଣ୍ଡ ଆମର ଗୋଟେି ଝିଅଟେ ନଣନ୍ଦ ଦି ଜଣ ସେ ମ୍ୟାରେଜ କରିସାରିଛନ୍ତି।
ଉଁ ହୁଁ
କଣ କହିଲେ
ଆଜି କେ ଆଜି କୋଉ ମନ୍ଦିର ଫନ୍ଦିର ଯାଇଥିଲ ନା ଯାଇନଥିଲ
ନାଇଁ ମୁଁ ଆଜି ମନ୍ଦିର ଯାଇନଥିଲି କାଲି ଆମର କାଲି ପହଦିନ ଆମର ଶିବ ବିବାହ ହେଇଥିଲା ମନ୍ଦିରରେ ସେଠି ମନ୍ଦିର ଯାଇଥିଲୁ ଶିବ ବିବାହ ହେଲା ଆଉ ଖିଆ ପିଆ କଲୁ ହୁଁ
ଉ ହୁଁ
ଖିଆପିଆ କରିକି ଆସିଲୁ ଆଉ
ଓହ ଶୀତଳ ଶ୍ରେଠ ଶୀତଳ ଶ୍ରେଷ୍ଠ ଶିବଙ୍କର ପ୍ରଥମ ପ୍ରେମ ବିବାହ। ତାଙ୍କଟ ଶିିକ। ହ ଯୋଉ ଯାଇଥିଲ ଶିବ ପାର୍ବତୀ ବିବାହ କଣ ଶିଖିକି ଆଇଲ।
କେଉ ବାରୁଗନ୍ଧ କ ବ୍ୟବହାରରେ।
ସେଇଠି ତାଙ୍କଳୁ ଶିଖିବାରେ ହଁ।
ଠାକୁରଙ୍କର ବାହାଘର ହେଲା ଆଉ। ଏଆ ତ ଦେଖିଲୁ ଆଉ।
ତାଙ୍କଠୁ ଶିଖିବାର ଗୋଟେ ଉଦ୍ଦେଶ୍ୟ ଶିଖିବ ଯେ ଶିବ ତାଙ୍କ ପ୍ରେମ ଗତ। ପ୍ରେମ ପ୍ରେମ ପୃଥିବୀ ପ୍ରଳୟ କରିଦେବେ। କିନ୍ତୁ ପ୍ରେମ ଛାଡିବେନି ପ୍ରେମକୁ ମଧ୍ୟ ବିବାହ କରିବି। ତାଙ୍କଠୁ ଏଇଆ ଶିଖିବା ଆଉ କୃଷ୍ଣଙ୍କ କଣ ଶିଖିବା।
କୃଷ୍ଣଙ୍କଠୁ
ହୁଁ ଶ୍ରୀକୃଷ୍ଣ ରାଧାଙ୍କ ତ ପ୍ରେମ କରଥିଲେ।
ହଁ ସେ ତାଙ୍କ ପ୍ରେମ ପାଇଁ ତ୍ୟାଗ କରି କି କ ତ୍ୟାଗ କରିଥିଲେ ସେଇରା ଶିଖିବ ଆଉ କଣ।
ସେଇଟା ପ୍ରେମର ମାନ ତ୍ୟାଙ୍କ ମାନେ ଦି ଯାଅ ଦିଟା ପ୍ରକାରବ। କଥା କହିଲେ ସେ ଅନୁସାରେ ତମେ ନିଜେ ଯାହା କରିବ ଆଉ।
ଆପଣଙ୍କର ସେପଟେ ହୁଏନି ଶୀତଳ ସୃଷ୍ଟି ହୁଏ ନା ହୁଏନି।
ହଁ ଶୀତ ସୃଷ୍ଟି ହୁଏ ଆମର ସାଧା ସିଧା ହୁଏ। ବେଶୀ ଆଡମ୍ବର
ଆଚ୍ଛା ହଁ ନାଇଁ ଆମର ଏ ଭଲ ସେ ହେଇଥିଲା। ମନ୍ଦିରରେ ଭୋଜି ଭୋଜି ହେଇ ପିଲା ବହୁତ ସାରା ଲୋକ ଆସିଥିଲେ। ଯିଏ ବାହାଘର କରିଥିଲେ ତାଙ୍କର ସବୁ ଗେଷ୍ଟ ମାନେ ଆ କିିକଲିି। ଗାଁ ଲୋକଙ୍କୁ ସବୁ ଖିଆପିଆ କରିକି କିଆ ହେଇଥିଲା।
ଆମ ଗାଁରେ ସେ ଭୋଜିିଭାତ ହୁଏ। ବେଶୀ ଲୋକ ଖାଲି ଆମ ଗାଁ ଆମ ଅ ଳ ଲୋକ ଯେତିକି ଆସଛନ୍ତି ଆଉ। ସାଧା ସିଧା ବାହାର। ବେଶୀ ବଡ ଆ ଆଡମ୍ବରେ କରା ହଉନି। କରାହୁଏ ନା ରଥଯାତ୍ରା ଅଛି ନା। ରେ ବଡ ଆଡମ୍ବରେ ହୁଏ। ଜାଗର ଜ୍ୟାଗର ବଡ ଆର ଆଡମ୍ବରରେ ହୁଏ। ଆଉ କାର୍ତ୍ତିକ ପୂର୍ଣ୍ଣିମା ବି ବଡ ଆଡମ୍ବରରେ ହୁଏ। ଏଇ ଦି ତିନଟା ପର୍ବ ବଡ ଆର ଆରମ୍ବରେ ହୁଏ।
ହଁ ଆଚ୍ଛା ସବୁ ଗାଁ ରେ କିଛି କିଛି ଗୋଟେ ହୁଏ ପର୍ବ ଭଲସେ ହଉ ଠିକ ଅଛି ତାହେଲେ ଆପଣ ଯାଇକି କଣ କରନ୍ତୁ ମୁଁ ଯଦି ରୋଷେଇ କରିବି ଆଉ
ହଁ
ହଁ
ମୁଁ ରଖୁଛି